ହ୍ୟାଲୋ ଆପଣ ଆଜ୍ଞା ନମସ୍କାର ଆପଣ କୁହନ୍ତୁ ଆପଣଙ୍କର ମାନେ ଆପଣ ଆମର କଥା ହଉଥିଲେ କି ଆପଣ ଆପଣଙ୍କ ମିତ୍ରଙ୍କୁ ସପ୍ତମ ସେ ଜାଣିଲେ
ଆଜ୍ଞା ଆଜ୍ଞା।
ଆପଣଙ୍କ ସାଙ୍ଗ ହେଲେ କେତେବେଳେ ନବମରେ?
ଆଜ୍ଞା ଆମେ ସପ୍ତମରୁ ଜାଣିଥିଲୁ କିନ୍ତୁ ଯେହେତୁ ଆମେ ଏତେ ସେ ସିଏ ହିଁ ସପ୍ତମରେ ସେ ସ୍କୁଲ ବିଦ୍ୟାଳୟକୁ ପ୍ରବେଶ କଲେ। ସପ୍ତମରେ ଆଉ ତ ମୁଁ ସ ଥରେ ସେ ବିଦ୍ୟାଳୟକୁ ପ୍ରବେଶ କରିସାରିଥିଲି
ଆଚ୍ଛା ଆଚ୍ଛା
ତ ଆମେ ଏତେ ତାପରେ ଆମର ସେକ୍ସନ ବି ଅଲଗା ଥିଲା ତ ଆମେ ଜଣା ଜଣି ଏତେ ହେଇନଥିଲୁ ଆଜ୍ଞା
ଆପଣଙ୍କ ବିଭାଗ ଅଲଗା ଥିଲା।
ଆଜ୍ଞା ବିଭାଗ ଆମର ଅଲଗା କକ୍ଷ ଅଲଗା ଥିଲା।
ଆଜ୍ଞା କକ୍ଷ ନା ବିଭାଗ କକ୍ଷ ହେଲା ଆମର ଯଉଟା କକ୍ଷ ଆମର ଅଛି ନବମ କକ୍ଷ ଦଶମ କକ୍ଷ ଆପଣଙ୍କ
ଆଚ୍ଛା ଆଚ୍ଛା ହଁ ହଁ ବିଭାଗ ବିଭାଗ ଆମର ଅଲଗା ଥିଲା ଆ ସେ ମୁଁ ଥିଲି ଖ ବିଭାଗରେ ସି ଥିଲେ କ ବିଭାଗରେ ଆଉ ମୋର ସ ଏବେ ମାନେ ମହିଳା ମିତ୍ର ପୁରା ଘନିଷ୍ଠ ମହିଳା ମିତ୍ର ଅଛନ୍ତି ଜଣେ ସିଏ ହଉଛି ସି ଟିକେ ମିଶାଣିଆ ପିଲା ଆପଣଙ୍କ ଭଳିଆ ତ ଆପଣଙ୍କୁ ସେ ଥରେ ଦେଖା ହେଇଯାଇଛ ନା ଆପଣଙ୍କ ସହିତ ମାନେ ସିଏ ଏମିତି ମିଶିଯିବେ ଯେମିତି କିି ଆପଣଙ୍କ ସହିତ ସେ ବର୍ଷେ ହେଲେଣି ମାନେ ବହୁତ ଆଗରୁ ଚିହ୍ନା ଅଛନ୍ତି ସେମିତି ବୁଝିପାରିଲେ ତ ସି ସିଏ ଯେତିକି ବି ନୂଆ ପିଲା ଆସନ୍ତି ତାଙ୍କ ସହିତ ବହୁତ ମିଶିଯାଆନ୍ତି। ଆଉ ସ୍କୁଲ କୁ ସରି ବିଦ୍ୟାଳୟ କୁ ଯେତେବେଳେ ପ୍ରଥମ ଥର ଗମନ କରିଥିଲି ସିଏ ହିଁ ମୋର ପ୍ରଥମ ସାଙ୍ଗ ଥିଲେ ତ ସେତେବେଳେ କଣ ହେଲା ନାଁ ଆଉ ଯୋଉଁ ରଙ୍ଗୀନ ଚୋଟି ମ୍ୟାଡାମ ସିଏ କଣ କଲେ ତାଙ୍କ ସାଙ୍ଗ ଅଁ ଥିଲେ ତ ତାଙ୍କୁ ଯେତେ ତଉଁ ତାଙ୍କ ଥ୍ରୁରେ ମୁଁ ତାକୁ ଜାଣି ତାଙ୍କୁ ଜାଣିଥିଲି ବାସ୍ ମାନେ ଏମିତି ସାଙ୍ଗ ନୁହଁ ବାସ ଜାଣିଥିଲି କ୍ଲାସମେଟ ଆଉ କିନ୍ତୁ ନାଇଁ ଏଁ ଆମେ ଟିକେ ହେଁ ବହୁତ ଭଲ ସାଙ୍ଗ ହେଇଗଲୁ ତାପଠୁଁ ଆମେ
ଆଜ୍ଞା ମାନେ ଆପଣ ବାପା ମା ଙ୍କ ଅଧିକ ଘନିଷ୍ଠ ହେଲେ
ଆଜ୍ଞା ଆଜ୍ଞା। ଉଁ କାରଣ ସେତେବେଳେ ବି ହେଇ ପାରିଥାନ୍ତୁ କିନ୍ତୁ ଯେହେତୁ କୋରନା ପଳେଇ ଆସିଲା ଆଉ ଏତେ ଆମେ ଜାଣିନୁ କାହିଁକି କାହାକୁ ତ ଯେତେବେଳେ ନବମ କକ୍ଷରେ ଖୋଲା ଗଲା ମହାବିଦ୍ୟାଳୟ ସେତେବେଳେ ଆମେ ଟିକେ ଅଧିକା ସାଙ୍ଗ ହେଲୁ ବି ହୁଁ ତପ୍ ଆମର ଅ ବିଭାଗ ସଁ ଅଲଗା ଥିଲା କିନ୍ତୁ ଆମେ ଫି୍ର ବି ସାଙ୍ଗ ହେଇଛୁ ବହୁତ ଭଲ ସାଙ୍ଗ ଯେହେତୁ ବାସ ଆମେ ଗୋଟେ ଟ୍ୟୁସନରେ ସିଏ ପଢୁଥିଲୁ ଅଁ ମାତ୍ର ଛଅ ମାସ ପାଇଁ କି ତିନି ମାସ ପାଇଁ କି ଦି ମାସ ପାଇଁ ମୁଁ ଜାଣିନି କିନ୍ତୁ ବହୁତ କମ ସମୟ ପାଇଁ ସେ ଆମ ସେଇ ଟ୍ୟୁସନକୁ ଆସିଥିଲେ ତାପରେ ମୁଁ ଫୁଣି ଟ୍ୟୁଉସନ ଚେଞ୍ କରିଦେଇଥିଲି କିନ୍ତୁ ସେଇସ ଟ୍ୟୁଉସନ ଭିତରେ ଆମେ ବହୁତ ଭଲ ସାଙ୍ଗ ହେଇଯାଇଥିଲୁ।
ଓ ହୋ ତାହେଲେ ଆପଣଙ୍କର ଓହୋ ତାହେଲେ ଆପଣଙ୍କର ବୋଧେ ଟ୍ୟୁଉସନ ସାଇଡ୍ ରେ ତାଙ୍କରି ଟ୍ୟୁଉସନ ଥିଲା।
ନାଇଁ ନାଇଁ ମୋ ଟ୍ୟୁଉସନ ସାଇଡ୍ ରେ ତାଙ୍କ ଟ୍ୟୁଉସନ
ନାଁ ନାଁ। ଆପଣ ନାଁ ଆପଣଙ୍କ ମାନେ ବୁଝିଲ ମୁଁ ବୁଝିଲି ଆପଣଙ୍କ ମାନେ ଆପଣଙ୍କର ମାନେ ଦ୍ଵାଦଶ କକ୍ଷରେ ଆପଣ ଆପଣଙ୍କ ମ୍ୟାଗି ଚୁଟି ଗୋଟେ ଟ୍ୟୁଉସନ ରେ ଥିଲେ କି?
ଆଜ୍ଞା।
ଆପଣଙ୍କ ଫଟୋ ମଧ୍ୟ ଲାଗି ଟ୍ୟୁଉସନ ଉପରେ ଛୋଟ ବେଳ ର ଫଟୋ ମୁଁ ଆପଣଙ୍କ ଫଟୋ ଦେଖିଥିଲି ଦିନେ
ଏଁହେଁ ଆଜ୍ଞା ଆଜ୍ଞା।
ଆଚ୍ୟୁୟେଲି ସେଇ ଆପଣଙ୍କ ଟ୍ୟୁଉସନ ସାଇଡ୍ ରେ ମୋର ଗୋଟେ ଭଉଣୀ ସେଇଠି ହଷ୍ଟେଲରେ ରହୁଛନ୍ତି। ତାଙ୍କୁ ଦିନେ ନବାକୁ ଗଲା ବେଳେ ତ ଏମିତି ଦେଖିଦେଲି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସିଏ ଗୋଟେ ତ ତାପରେ ମୁଁ ବହୁତ ଥର ଆପଣଙ୍କ ଯୋଉଁ ଆମ ଯୋଉଁ ସହୀଲି ଅଛନ୍ତି ରଙ୍ଗ ଗ୍ରିନଚୁଟି ଏବଂ ମ୍ୟାଗି ଚୁଟି ତାଙ୍କୁ ବହୁ ଥର ଛାଡିବାକୁ ବି ଯାଇଚି ଘର ପାଖକୁ ଏମିତି ଦିନେ ଗଲା ବେଳକୁ ସେ ମୋତେ ଦେଖିଥିଲେ କି ଆମର ଇଏ ମୋ ମାନେ ଆଚ୍ୟୁୟେଲି ଆପଣଙ୍କ ଯୋଉଁ ମାନେ ମ୍ୟାଗି ଚୁଟି କି ତାଙ୍କ ଫଟୋ ଲାଗିଥିଲା ଏବଂ ସେଇ ମାନେ ସେଇ ମାନେ ମହାଁଲା ରେ ଆପଣଙ୍କ ଫଟୋ ବି ଥିଲା ଛୋଟ ବେଳ ର ଫଟୋ। ତେଣୁ ଆପଣଙ୍କୁ ଆଜ୍ଞା ତ ଆପଣଙ୍କୁ ଆଗ ଦେଖିକି ମୁଁ ଭାବିଲି କି ତ ସିଏ ନୁହଁ ଯାହା ସହ ମୁଁ କଥା ହଉଛି। ତ ତାପରେ କିଛି ସମୟ ପରେ ମୁଁ ଆଜ୍ଞା ମୁଁ ବହୁତ ମୁଁ ବହୁତ ମାନେ ବହୁତ ମାନେ ବହୁତ କ୍ଷଣ ଦେଖିଲା ପରେ ମୁ ଭାବିଲି ନାହିଁ ନାହିଁ ଇଏ ବୋଧେ ଇଏ ଇଏ ସେଇ ହୋଉଛି ଛୁଆ ବେଳର ଫଟୋ ଟୋ ସେଇ ଭିଡିଓ ବସିକି ଏଇ ଏବେ ଅବ୍ ଡେଟ ହେଇସାରିଲେଣି।
ହିଁ ହାଁ ହାଁ ଆକ୍ଚୁଆଲି ସେଇଟା ମୁଁ ଭାବିନଥିଲି ସ୍ବପ୍ନରେ କି ମୋ ଫଟୋ କୋଉଁଠି ଲାଗିବ ସେଇ ସେଥିପାଇଁ ମୁଁ ଯାହା ନାହିଁ ତାହା ଦେଇ ଦେଇଥିଲି ତ ଯେତେବେଳେ ଲାଗିଲା ମୋତେ ସେଇ ପ ପଚାରିବା କଥା ନାଁ ଆଉ। ସେ ଦିଦି ଯୋଉଁ ଥିଲେ ସେ ମୋତେ କହିଥାନ୍ତେ ଆରେ ଝିଅ ଗୋଟେ ଭଲ ଫଟୋ ଦିଅ ତମର। କିନ୍ତୁ ଦେଖିଲା ବେଳକୁ ସେ ସେଇ ଫଟୋରେ ଚିପକେଇ ଦେଇଛନ୍ତି ମତେ ବହୁତ ଖରାପ ଲାଗିଲା ପରେ ଏଇଟା ଜାଣିକି ହଁ ତାପରେ ଛପି ତ ଯାଇଛି ଏବେ ତାକୁ ଆଉ ଲିଭେଇ ତ ପାରିବିନି ନା
ଆଚ୍ଛା ଆଚ୍ଛା ବୁଝିଲି ବୁଝିଲି ତ ଆପଣଙ୍କର ଯୋଉ ଅଛନ୍ତି ତ ଆପଣଙ୍କର ଯୋଉ ଅଛନ୍ତି ମାନେ କିଏ କହିଲେ ମାନେ ଆପଣଙ୍କ ଯୋଉ ମାନେ ମ୍ୟାଗିଚୁଟି ଅଛନ୍ତି। ତ ତ ଆପଣ କଣ କହୁଥିଲେ ନା ହଠାତ୍ ଭୁଲିଗଲେ ଆପଣ କୁହନ୍ତୁ ମନେ ପକାଉଛି।
ଆଜ୍ଞା ସିଏ ମ୍ୟାଗି ଚୁଟି ଯିଏ ସିଏ ହଉଛନ୍ତି ମୋର ଇଲେଭେନ୍ ଗ୍ରେଡ ର ସାଙ୍ଗ ମାନେ ଇଲେଭେନ୍ ଥେ ରେ ମୁଁ ତାଙ୍କୁ ଫାଷ୍ଟ ଜାଣିଲି।
ମାନେ ମାନେ ଆପଣଙ୍କୁ ଦ୍ୱାଦଶ ରେ ସେ ସାଙ୍ଗରେ ଥିଲେ।
ହଁ ଦ୍ଵାଦଶରେ ବି ମୋ ସାଙ୍ଗ ଥିଲେ ମୁଁ ତାଙ୍କୁ କୋଚିଂ ହଉଛନ୍ତି ମୋର କୋଚିଂ ସାଙ୍ଗ କହିବାକୁ ଗଲେ। ତାଙ୍କ କଲେଜ ଅଲଗା ଥିଲା ମୋ କଲେଜ ଅଲଗା ଥିଲା କିନ୍ତୁ ଯିଏ ପା ଯିଏ ହଉଛନ୍ତି। ଅ ରଙ୍ଗୀନ ଚୁଟି ସିଏ ତାଙ୍କୁ ସିଏ ହଉଚି ଆମ ସେମ ସ୍କୁଲ ଆଉ ସେ ଏମ କଲେଜ ବି
ଆଜ୍ଞା ମନେପଇଲା ମୁଁ ଭୁଲ ରେ ଆପଣଙ୍କୁ ମ୍ୟାଗି ଚୁଡ଼ି କହିଦେଲି ଆମର ଅନ୍ୟ ଏକ ସାଙ୍ଗ ଅଛ ତାଙ୍କର ମାନେ ତାଙ୍କର ଟିକେ ସେ ପତଳା ତାଙ୍କର ସରିର ତାଙ୍କର ପ୍ରଥମ ଅକ୍ଷର ଏସରେ
ଆଜ୍ଞା ଆଜ୍ଞା ମୁଁ ଜାଣିଛି।
ଆଜ୍ଞା ସିଏ ସିଏ ବି ଆପଣଙ୍କ ବୋଧେ ମାନେ ସ୍କୁଲ ବେଳର ସାଙ୍ଗ
ଆଜ୍ଞା ଆଞା ସିଏ ବି ମୋର ସ୍କୁଲ ବେଳର ସାଙ୍ଗ କିନ୍ତୁ ସ୍କୁଲ ବେଳେ ଆମେ ଏତେ ମିଶୁନା
ଆଉ ଏବେ ଏବେ ଅଧିକ ମିଶୁଛନ୍ତି ଯେହେତୁ ଏବେ ଆପଣଙ୍କର ଯୋଉ ଯୋଉ ଘନିଷ୍ଠ ମିତ୍ର ଅଛନ୍ତି ମ୍ୟାଗି ଚୁଟି ଏବଂ ଏବଂ ରଙ୍ଗୀନ ଚୁଟି ଆପଣଙ୍କ ତାଙ୍କ ଥ୍ରୁରୁ ବୋଧେ ତାଙ୍କ ଶ ମିଶୁଛନ୍ତି ଏବେ ତାଙ୍କର ମାନେ ତାଙ୍କର କା ଆପଣ ଆଜ୍ଞା ଆଜ୍ଞା ଆମେ ତ ବହୁତ ଆଜ୍ଞା
ଆମ କ କକ୍ଷରେ ଟୋଟାଲ ଶହେପ ଚା ସେ କି ଦେଢଶହ ଉପରେ ପିଲା
ଆଜ୍ଞା ନା ଆଜ୍ଞା ଆଜ୍ଞା ଆପଣ ଆଗେ ମତେ କୁହନ୍ତୁ ଶହେ ପଚାଶ ମାନେ ଶହେ ପଚାସେ ମାନେ ଦେଢ଼ଶହ ମାନେ ଆପଣ ମାନେ ମାନେ ଆପଣଙ୍କ ତଫାତ୍ ମାନେ ତଫାତ୍ କଣ?
ନାଇଁ ସେଇଟା ହଉଛି ଇଂଲିଶ ସରି ସରି ସରି
ଆରେ ଆରେ ଆପଣ ଟିକେ ଆ ଆପଣ ତ ଯାହା କହିଲେ ମୁଁ ଯାହା ବୁଝିଲି ସେ ତ ସେ ତ ସଂଖ୍ୟା ଗୋଟେ ଆପଣ ତାକୁ ଦେଖିଲି ମଡିଫାଇ କରିଦେଲେ।
ଆଜ୍ଞା ଆଜ୍ଞା ସେଇଟା ଟିକେ ମୋର ସେମିତି ହେଇଯାଏ କଥା ହେଲା ବେଳେ
ମାନେ ସେଇଟି ଆପଣଙ୍କ ଗୋଟେ ଗୁପ୍ତର ମାନେ ସେଇଟା ଆପଣ ଗୁପ୍ତ ରୋଗ ତାହାଲେ
ଆଜ୍ଞା ନାଇଁ ଏମିତି କହିବେନି।
ଆଚ୍ଛା ଆଚ୍ଛା ବୁଝିଲେ ବୁଝିଲେ ନା ମୁଁ ଆପଣ ମଜା କରୁଛି। ଗୁପ୍ତ ରୋଗ ମାନେ ଟିକେ ମାନେ ସିକ୍ରେଟ କଥା ମୁଁ ତାକୁ ଟିକେ ଅଧିକ ସାହିତ୍ୟ ଭାଷାରେ ଗୁ ପ୍ତ କହିଲି ଆପଣ ଟିକେ ଅ ଆପଣ ଟିକେ ୟାଡୁ ସେୟାଡୁ ଭାବିବେନି ମତେ କ୍ଷମା କରନ୍ତୁ। ମୁଁ ମୁଁ ଆଜ୍ଞା ଆଜ୍ଞା। ଆଜ୍ ଆ୍ଞା ମୁଁ ଆପଣଙ୍କ ଭାଇ ଚିର ଉପକୃତ ହେଉଛି ଏତ ଦ୍ଵାରା ଇତି ସୁରେଶ କୁମାର ଇସ ଆରେ ୟାର ନା ନେଇଗଲି
ନା ଆଜ୍ଞା ତ ଆପଣ ସେଇ ସେ ଜେ ମ୍ୟାଗି ଚୁଟି ସିଏ ହଉଛନ୍ତି ମୋର ଇଲେଭେନ୍ ସାଙ୍ଗ ଆଉ ଟୁୱେଲର୍ଥରେ ଆମେ ମିଶିକି ଯାଉ କୋଚିରେ ପୁରା ରହୁ ମୁଁ ତ ମୋ କଥା କହୁଛି ମୁଁ କୋଚିଂରେ କୁ ଛଅଟା ଅଳେ ଯାଏ ଏଁ ତାପରେ ସେଠୁ ସାରି ହଁ ସ ସକାଳ ଛଅଟାରେ ଯାଏ ମ୍ୟାଥ୍ କ୍ଲାସ୍ କରେ ଦେନ୍ ତାପରେ କଲେଜ୍ ଯାଏ କଲେଜରୁ କ୍ଲାସ୍ ସାରିକି କି ପ୍ରା ଟିକାଲ୍ ସାରିକି ତାପରେ ଫୁଣି କୋଚିଂକୁ ଆସେ କୋଚିଂ ରେ ରୁହେ ରାତି ଦଶ୍ ଟାରେ ଘରକୁ ଯାଏ।
ମାନେ ଘରେ ଘରେ କିଛି କୁହନ୍ତିନି?
ଘରେ କଣ କହିବେ ମୁଁ ଆ ପଢେ ଯାଇକି କୋଚିଂ ରେ ମୁଁ ଥୋଡି ଏମ୍ତି ବୁଲାବୁଲି କରେ ସେତେବେଳେ କିନ୍ତୁ ବୁଲାବୁଲି ହଁ କ ମୁଁ ନେଇକି ଯାଇଥାଏ ଟିଫିନ୍ ନହେଲେ ଘରେ ଆସି ଖାଇଦେଇକି
ଆଉ ଡ୍ରେସ୍ ଆଉ କପଡା କପଡା କଲେଜ୍ କପଡା?
ସେଇ କଲେଜ୍ ଡ୍ରେସ୍ ରେ ହିଁ ମୁଁ ପୁରା କୋଚିଂ ରେ ଥାଏ କହିବାକୁ ଗଲେ ପ୍ରାୟ ଟାଇମ୍ ନହ ଘରକୁ ଆସିକି ଚେଞ୍ଜ୍ କରି ଯାଏ ଘର ତ ଆମର ପାଖରେ ହିଁ।
ଓହୋ। ଆପଣଙ୍କର ମାନେ ଦ ମାନେ ଆପଣଙ୍କ ମାନ ଆପଣଙ୍କ ମାନେ ମାନେ ଆପଣ କୋଉଠି ମାନେ ପାଠ ପଢୁଥିଲେ କି?
ହଁ ସେଇ ଆମର ବକ୍ସି ଜଗବନ୍ଧୁ।
ଓହୋ ବୁଝିଲି ବୁଝିଲି ବଝିଲି ଆଜ୍ଞା ଆଜ୍ଞା ଆପଣ ଯାହା କହିଲେ ବୁଝିଲି ମୁଁ ଭୁଲି ଯାଇଥିଲି। ଆଚ୍ଛା ଆଚ୍ଛା। ତାହେଲେ ଆପଣଙ୍କର ମାନେ ମାନେ ଆପଣଙ୍କ ତାହେଲେ ଆପଣ ମାନେ ତ୍ରୟଦଶ ଅଧରେ ଆପଣ ବୋଧେ ମହର୍ଷି କଲେଜ୍ ରେ ମାନେ ଦେବଙ୍କ ପାଖରେ ଆପଣ ଥିଲେ। ମୋର ଆଜ୍ଞା ମୋର ମାନେ ମୋର ଆକାଶ ମୋ ସେଇଠି ଥିଲା।
ଆଜ୍ଞା ଆଜ୍ଞା ଜାଣିଚି ଜାଣିଚି ଆପଣ କହିଥିଲେ।
ଆଜ୍ଞା ତାହେଲେ ଆ ତାହେଲେ ଆପଣଙ୍କ ସାଙ୍ଗକୁ ଜାଣିଥିବେ ଆମର ତାଙ୍କର ପ୍ରଥମ ତାଙ୍କ ସହିତ ମାନେ ତାଙ୍କର ବି ରେ ତାଙ୍କ ନାଁ ଟା ଷ୍ଟାର୍ଟ।
ହୁଁ-ହୁଁ-ହୁଁ ଆଜ୍ଞା ଆଜ୍ଞା ଜାଣିଚି ଜାଣିଚି ତାଙ୍କର ମୋର ବହୁତୁ ସିଏ ବି ଆମରି ସ୍ କୁଲ୍ ର ବିଦ୍ୟାଳୟର ସିଏ ବି ତାଙ୍କର ମୋର ବି ବହୁତୁ ଝଗଡା ହୁଏ।
ଆଜ୍ଞା ଆଜ୍ଞା। ହଁ ତ ଆମର ଏକ ତ ଆମର ଏକ ଗୋଷ୍ଠୀ ଥିଲା ସିଏ ଏବଂ ତାଙ୍କ ସାଙ୍ଗ ଥିଲେ ସେ ଆପଣ ତାଙ୍କୁ ଚିହ୍ନି ନଥିବେ। ଆପଣ ଚିହ୍ନିଛନ୍ତି ସିଏ ସିଏ ବି ଆମ କଲେଜ୍ ରେ ବି ଅଛନ୍ତି।
ସିଏ ଏବେ ବି ସେଇ କଲେଜ୍ ରେ ଅଛନ୍ତି?
ନା ସିଏ ସିଏ ବା ଆମ କଲେଜ୍ ରେ ଅଛନ୍ତି ମାନେ ଆମର ଏଇ ଯୋଉ ବକ୍ସି ଜଗବନ୍ଧୁ କଲେଜ୍ ରେ ଅଛନ୍ତି। ତାଙ୍କର ପ୍ରଥମ ଅକ୍ଷର ଏସ୍ ରେ ନା ଷ୍ଟାର୍ଟ।
ଆଜ୍ଞା ଆଜ୍ଞା ମୁଁ ଜାଣିପାରିଲି।
ତ ଆ ତ ସିଏ ଏବଂ ସିଏ ଏବଂ ଆପଣଙ୍କ ସାଙ୍ଗ ଯାହା ନା କହିଲେ ଏବଂ ମୁଁ ଏବଂ ମୁଁ ଯୋଉ କହୁଥିଲି ପଠାଣ ସାଙ୍ଗେ ଯାଇଥିଲେ ପୁରୀ।
ଆଜ୍ଞା ଆଜ୍ଞା।
ତମ ଚାର୍ ଜଣଙ୍କ ଗୋଷ୍ଠୀ ଥିଲା।
ଆଜ୍ଞା।
ତ ଆମେ ବହୁତୁ ଥଟ୍ଟା ମଜା କରୁଥିଲୁ ଯେହେତୁ ଆମର ପ୍ରାକ୍ଟିକାଲ୍ କ୍ଲାସ୍ ଆମର ଅଲଗା ଥିଲା ଯେହେତୁ ମୋର ଥିଲା ମୋର ଏବଂ ଆପଣଙ୍କ ଯୋଉ ସେ ଯୋଉ ଆର୍ ନାମକ ମାନେ ମହିଳା ତାଙ୍କର ମୋର ଥିଲା ଗୋଟେ ଗ୍ରୁପ୍ ତେଇଶି। ଏବଂ ମାନେ ଗ୍ରୁ ଗୋଟେ ଗ୍ରୁପ୍ ଗୋଟେ ଗୋଷ୍ଠୀ। ତାପରେ ଆମର ମୁଁ ଯୋଉ ପଠାଣ ସାଙ୍ଗ ଏବଂ ଏଇ ଯୋଉ ତାଙ୍କ ସାଙ୍ଗ ଯିଏ ଥିଲେ ଏସ୍ ନାମକ
ଆଜ୍ଞା।
ତାଙ୍କର ତାଙ୍କର ଗୋଷ୍ଠୀ ଥିଲା ମାନେ କଁ କହିଲେ ମାନେ ଚବିଶି ତାମେ ତ ଆମର ପ୍ରାକ୍ଟିକାଲ ମିଶିକି ହଉଥିଲା।
ଆଜ୍ଞା।
ତ ସବୁବେଳେ ମିଶିକି ଯାଉ ଆଉ।
ଆଜ୍ଞା ଆଜ୍ଞା ସିଏ ବି ମୋର ଗୋଟେ ଭଲ ସାଙ୍ଗ କହିବାକୁ ଗଲେ ଚଳେ ଆମେ ଝଗଡା ହଉ ମାନେ ସେମିତି ଏମିତିଆ ନୁହଁ ଆମେ ଟିକେ ବେଶୀ କିନ୍ତୁ ତାଙ୍କର ଗୋଟେ ଏମିତି ଗୋଟେ କେସ୍ ହେଇଥିଲା ଆମର କୋଚିଂରେ ଯୋଉଟା କିି ଆପଣଙ୍କୁ ବୋଧେ ମ୍ୟାଗି ଚୁଟି ମହିଳା ମିତ୍ର କହିଥିବେ?
ମୁଁ ମ ମୋ ମନେ ନାହିଁ ଆପଣ ମ୍ୟାଗି ଚୁଟିଆ ମ୍ୟାଗି ଚୁଟି ମନେ ପଡିଲା ମତେ ମ୍ୟାଗି ଚୁଟି ମହିଳା କୁହନ୍ତି କି ତାଙ୍କର ମହର୍ଷି କଲେଜ ଆସିଥିଲା ଯେହେତୁ ତାଙ୍କ ପିତା ରାଜି ହେଲେନି ତାଙ୍କ ପିତା କହିଲେ କି ସେ ଖାଲି ମହିଳା କଲେଜରେ ପାଠ ପଢିବେ। ତ ଏତତ ଦ୍ଵାରା ସେ ବୋଧେ ମହିଳା କଲେଜରେ ଆଡମିସନ କଲେ।
ଆଜ୍ଞା ଆଜ୍ଞା ଆଜ୍ଞା!
ତ ଯଦି ମ୍ୟାଗି ଚୁଟି ଆମର ସେଇ କଲେଜରେ ମାନେ ପଢ଼ିଥାନ୍ତୁ ବୋଧେ ଆମେ ଦ୍ୱାଦଶରେ ମିଶିକି ଥାନ୍ତୁ। ମାନେ ମୁଁ ତମକୁ ଜାଣିଥାନ୍ତି ହଉ। ଆଜ୍ଞା ଏବେ ମୋର ଟିକେ କାମ ଅଛି ଶ୍ରୀ, ଆପଣ କୁହନ୍ତୁ କୁହନ୍ତୁ?
ଆପଣ ଟିକେ ଅଧିକା ଜଲଦି ହିଁ କହିଦେଲେ ସେଇଟା।
ନା ଆକଚୁଆଲି ମୁଁ ଟିକେ ସ୍ୱପ୍ନ ମୁଁ ଟିକେ ଆକଚୁଆଲି ସ୍ୱପ୍ନ ଦେଖୁଥିଲି ତ ଆଜ୍ଞା। ଆପଣ ଯୋଉ କହୁଥିଲେ ଆପଣ ଯୋଉ କାମଟା ହେଇଥିଲା ଆପଣଙ୍କର ଆପଣ ଚାହିଁଲେ କହିପାରିବେ ଯଦି ଆପଣ ଚାହିଁଲେ ତ ଆପଣ ଟିକେ ସମୟ ପରେ ମତେ କହିପାରିବେ।
ଆଜ୍ଞା ଆଜ୍ଞା ମୁଁ ଚାହିଁବି ହିଁ କହିବାକୁ ଆପଣଙ୍କୁ ସେଇଥିପାଇଁ ମୁଁ ନିଶ୍ଚିନ୍ତ ଆପଣଙ୍କୁ ଯୋଗାଯୋଗ କରିକି କହିବାକୁ ସେଇଟା ଅ ବାଧ୍ୟ ହେଇବି ଆଉ ଏବେ ମତେ ଟିକେ କାମ ଆସିଲାନି ତ ମୁଁ ଟିକେ ରଖୁଛି।
ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ।
ଆଜ୍ଞା ଆଜ୍ଞା